ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ।
ହଁ କଣ କରୁଚ?
କିଛି ନାହିଁ ବସିଥିଲି ତମେ?
ଏଇ ବସଚି ଆଉ, ଆଉ ଖାଇସାରିଲଣି?
ହଁ ଖାଇସାରିଲିଣି।
ଟିକେ ଜୋରରେ କହୁନ ଭଏସ୍ ଆସୁନି।
ହଁ ଖାଇସାରିଲିଣି।
କଣ ଖାଇଚ?
ଖାଇଛ? ଏଇ ସନ୍ଧ୍ୟାବେଳେ ଖାଇଥିଲି ମୋମୋ। ତମେ ଖାଇସାରିଲଣି? ତମେ ଖାଇ ସାରିଲଣି? ହୁଁ ହୁଁ ଆଉ
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ବସିଛନ୍ତି।
ଆଉ ରାତି ପାଇଁ ରୋଷେଇ ସରିଗଲାଣି?
ରୋଷେଇ ଚାଲିଛି
ତମେ କରନି କି ଆଛା। ତମକୁ ଆସେଟି ରୋଷେଇ?
ହମ ସେମିତି ଅଳ୍ପ ଅଳ୍ପ ତମକୁ?
ନାଇଁ।
ନାଇଁ।
ବେଶି ଭଲ କୋଉ ରୋଷେଇଟା କର ତମେ?
ସେମିତି ମଝିରେ କଣ ଟିକେ ଟିକେ କରିଦିଏ ଏମିତି ମାନେ ଏତେ ଭଲସେ ବି ଆସେନି।
ସାଧା ନା ଆଇଁଷ?
ହୁଁ ସାଧା ଆଇଁଷ ବି କରେ ବେଳେ ବେଳେ।
ସବୁ ଝିଅଙ୍କୁ ବେଶୀ ଭଲ ଚିକେନ କରିଆସେ ତମକୁ ଆସେ ନା?
ହଁ ଆସେ।
ହୁଁ। ଆଉ ଘରେ ସବୁ କଣ କରୁଛନ୍ତି ଘରେ ଆଉ କିଏ କିଏ ଅଛନ୍ତି ଭାଇ କଣ କରୁଛନ୍ତି ତମର?
ହୁଁ। ଭାଇ ସେ ସାନ ଭାଇ ସେ ପଢୁଛି।
ତମେ ଆଜି କଲେଜ ଯାଇଥିଲ?
ନାଇଁ କଲେଜ ଯିବେ ନାହିଁ ଘରେ ଅଛି।
ହୁଁ ହୁଁ ତମ ଦେହ ଭଲ ନାଇଁ କି?
ନାଇଁ ଭଲ ଅଛି ସେମିତି ଥଣ୍ଡା।
ଓହୋ ଔଷଧ ଖାଇଥିଲ?
ହଁ ଖାଇଥିଲି ବଟିକା।
ସନ୍ଧ୍ୟାବେେଳେ ମାର୍କେଟ ଯାଇଥିଲ?
ନାଇଁ ମାର୍କେଟ ଯାଇନି।
ହଁ ମୋ ଦେହ ଭଲ ଅଛି। ରୁଟି ବନଉଚି ଏବେ।
ଭଲ ଗୋଲ ରୁଟି ବନଉଚ ତ?
ହଁ ମୁଁ ବହୁତ ବଢିଆ ରୁଟି ବନାଏ। କେବେ ଆସିବା ଆମ ଘରକୁ ସିୱର ଦେବି ଖାଇବାକୁ।
ହଁ ନିଶ୍ଚୟ ଯିବା କେବେ ଗୋଟେ?
ହୁଁ। ଆଉ କଲେଜ କେବେଠାରୁ ଯାଉନ?
କଲେଜ ଏଇ ଏଇ ବର୍ଷ ସରିଲା ତ ଗ୍ରାଜୁଏସନ।
ଓ ହୋ।
ତମର କଣ ଏବେ ଚାଲିଛି? ଓହୋ ସେକେଣ୍ଡ ଇୟର ବୋଧେ?
ନାଇଁ ଫାଇନାଲ ୟିଅର ଫାଇନାଲ ୟିଅର।
ସେ ହେଲା ଫାଇନାଲ୍ ଇୟର ନା?
ହୁଁ।
ଉଁ ହୁଁ।
ଚାଲିଛି ଆଉ।
ଚାଲିଛି ଆଉ। ହଁ।
ଆଉ ପଢିଲନି ତମେ ପିଜି କଲନି?
ନାଇଁ ଏଇ ମାନେ ଏଇ ବର୍ଷ ସରିଲା ତାପରେ କରିବି ଆଉ।
ଓ ଏ ବର୍ଷ ମାନେ ପରୀକ୍ଷା ଦେଇଛ ସିକ୍ସ ସେମିଷ୍ଟାରର ନାଇଁ କି?
ଆଜ୍ଞା।
ଆଚ୍ଛା ଆଚ୍ଛା, ଘରଠାରୁ କଲେଜ କେତେ ଦୂର ସ୍କାଇ ସାଇକେଲରେ ଯାଅ?
ନାଇଁ ହଷ୍ଟେଲରେ ରୁହେ।
ହଷ୍ଟେଲେ ରୁହ?
ଉଁ-ଉଁ-ଉଁ।
ସାଇନ୍ସ ପଢୁଥିଲ ନା କମର୍ସ?
ସାଇନ୍ସ, ତମ କଲେଜ କେତେ ବାଟ ଚାଲ୍ ବୋଧେ ଚାଲ୍ ଯାଉଥିବ ବୋଧେ ଯିବା ଆସିବା କରୁଥିବ?
ମୁଁ ବସରେ ଯାଏ ଆମ ଘରଠି ଆମ ଘର ପାଖରେ ବସଷ୍ଟାଣ୍ଡ ନା। ତ ମତେ ବସରେ ଯିବାକୁ ସୁବିଧା ହୁଏ, ମୁଁ ବସରେ ଯିବା ଆସିବା କରେ।
ଓହୋଃ ପାଖରେ ବୋଧେ?
ହଁ ବସ୍ ମାନେ ଘରଠାରୁ କେତେ ପାଞ୍ଚ କିଲୋମିଟର ଖଣ୍ଡେ ହବ କଲେଜ। ତ ମୁଁ ବସରେ ଯିବାଆସିବା କରେ ଆମ ଘର ପାଖରେ ବସର ସୁବିଧା ଅଛି ତ। ଆଜିକାଲି ତ ଗମେଣ୍ଟର ଯୋଉ ଲକ୍ଷ୍ମୀ ବସ୍ ଚାଲିଛି।
ହଁ।
ତ ସେ ବସରେ ଯିବା ଆସିବା କରୁ ଆଉ।
ହଁ।
ତମ ଆଡେ ବି ତ ଚାଲୁଥିବ ଘରଠୁ କଲେଜ ବହୁତ ଦୂର?
ହଁ।
ଓହୋଃ।
ହୁଁ ଉଁ, ଲକ୍ଷ୍ମୀ ବସ୍ ଯାଆ ହଉ ହେଇଛି ବୋଲି ବହୁତ୍ ଲୋକ ଯିବା ଆସିବା କରୁଛନ୍ତି, ଆମେ ବି ଯାଉ, ହଁ।
ଆଉ ଭାଇ କୋଉ କ୍ଲାସ୍ ରେ ପଢୁଛନ୍ତି?
ତାର ଅଷ୍ଟମ।
ଉଁହୁଁ ହୁଁ, ବାବା ଘରେ ଅଛନ୍ତି ନା ମାର୍କେଟ ଆଡେ ଯାଇଛନ୍ତି?
ବାବା ମାର୍କେଟ ଯାଇଛନ୍ତି। ହଁ।
ଭାଇ ପଢୁଛନ୍ତି ତମେ ଫୋନ୍ ଦେଖୁଛ ନା କଣ?
ହଁ।
ଯା ହଉ ଚାଲିଛି ଆଉ।
ହଁ ଆଉ ତମର?
ରୁଟି କରୁଚୁ।
ହୁଁ ଉଁ, ତମେ ତମେ ଏକା ନା ତମର ଆଉ ଭାଇ ଭଉଣୀ କିଏ ଅଛନ୍ତି?
ମୁଁ ବଡ ମୋ ଭାଇ ସାନ ଆମେ ଦି ଜଣ।
ଓହୋଃ।
ମୋ ଭାଇ ପ୍ଲସ ଟୁ ସେକେଣ୍ଡ ଇଅର ମୋର ପ୍ଲସ ଥ୍ରୀ ଥାର୍ଡଇଅର
ଓହୋ ଭଲ କଣ ପ୍ଲସ୍ ଟୁ ସିଏ ସାଇନ୍ସ ପଢ଼ୁଛି?
କିଏ?
ତୁମ ଭାଇ
ହଁ ସିଏ ସାଇନ୍ସ ପଢ଼ୁଛି ମୁଁ କମର୍ସ ପଢ଼ିଲି।
ହୁଁ ହୁଁ ଭଲ ହୁଁ ସାଇନ୍ସ ଥିଲା ମୋର।
ସାଇନ୍ସ ରେ ପ୍ଲସ୍ ଥ୍ରି ଓହୋ ଆଛା ସିକ୍ସ ସେମିଷ୍ଟରରେ ପିଜି କରିବାରେ ଅଛି?
ପିଜି ନାହିଁ ଏମ ସି ଏ କରିବି।
କୋଉଠି କରିବ?
ମୁଁ ଭାବୁଛି ଗମେଣ୍ଟରେ କରିବି ବୋଲି ଦେଖିବା କଣ ହଉଛି।
ଆଚ୍ଛା ଆଚ୍ଛା ହୁଁ।
ହୁଁ।
ହେଲା ଆଉ ଗମେଣ୍ଟର କରିବା ଭାବିଛ ନାଇଁ? ଭାଇ ଭଲ ପଢୁଛନ୍ତି ନା?
ହଁ ସେଇଭଳିଆ ଏବେ କାଲି ଛୁଆ ଯୋଉ ଚଗଲା ହଉଛନ୍ତି କହୁନା।
ଆଜି କାଲି ଛୁଆ, ଆମେ କଣ ଅଲଗା କୋଉ ଯୁ ଛୁଆ କି?
ଛୁଆ କି? ଆମେ ତ ଚଗଲ ହୁଅନ୍ତି ସେମାନେ ଆହୁରି ଟିକେ।
ହୁଁ ଆମଠୁ ଅଧିକ ନା କଣ?
ହଁ।
ହୁଁ।
ଆଉ? ତମ ଆଡେ ଗରମ ହଉଛିି ନା?
ଗରମ କଥା କୁହନି ନଈକୂଳେ ବଇଚି।
ଭଲ ଆମର ବି ପାଖରେ ନଈ ତ ନୁହେଁ କଣ ଗଣ୍ଡା କୁହନ୍ତି। ସେମିତି ଟିକେ ଟିକ, ଗଣ୍ଡା ନାଳ ଭଳିଆ।
ଆଚ୍ଛା।
ହୁଁ ମୁଁ ଯାଏ ସେମିତି ନଈଟା ସେଇ ନାଳ ଭଳିଆ ଅଛି ବୋଲି ଟିକେ ହଁ।
ଆମର କଣ କହିଲୁ ରାସ୍ତା ଏପଟ ସେପଟ ଆମର।
ଓ ହୋ। ଟାଉନ ଆଡେ ବେଶୀ ଗରମ ହଉଥିବ ଟାଉନ ଏରିଆରେ
ଆମର ତ ପାଖାପାଖି ନଈ ଆମର ଗାଁ
ଆମର ବି ସେଇ ଗାଁ।
ହ ହଁ ଓହୋ ପାଖାପାଖି ନଈ ରହୁଛି ତ ଏତେ ବି ଜଣା ପଡୁ ନାଇଁ ଯେ ବୁଲୁଚୁ ସେଇଠି ଆଉ।
ଆଉ?
ଆଉ ତମେ ମା କୁ ହେଲ୍ପ କରୁନା କି?
ହଁ କରେ।
ଆଜି ବ୍ୟସ୍ତ ଅଛ ନା କଣ।
ହଁ ସେମିତି ବେଳେ ବେଳେ ଇଚ୍ଛା ହେଲେ କରେ। ନାଇଁ ବର୍ଷା ହେଇନି କାଲି ହେଇଥିଲା।
ଓହୋ ଆମ ସେ ତ ବି ଟିକେ ଟିକେ ହଉଥିଲା ସକାଳେ?
ହୁଁ ଆମର ଇଆଡେ ଉଠେଇଥିଲା କିନ୍ତୁ ବର୍ଷା ଫର୍ଷା କିଛି ଦେଲାନି ଗୁଳୁ ଗୁଳି ବେଶୀ ହେଲା ଆହୁରି।
ହଁ ଆଜି ଟିକେ ଯାଜପୁର ରୋଡ୍ ପଳେଇଥିଲି। ମୋ ସାଙ୍ଗମାନେ ସବୁ ଆସିଥିଲେ ଯାଇଥିଲୁ ବୁଲିବାକୁ। ପଢୁଥିଲି ଆସିଲା ବେଳକୁ ଆସିକି ପୁରା ଝାଳରେ ପୁରା ଗୋଟା ବୁଡି ଗାଧୋଇ ପଡିଥିଲି ପୁରା। ଆସିକି ପୁରା ସାଙ୍ଗେ ସାଙ୍ଗେ ଯାଇଁକି ନଈଆଡେ। ଆଉ ଘରେ ଫ୍ୟାନ୍ ଫ୍ୟାନ୍ କିଛି କାମ କରୁନି। ପୁରା ମାନେ ମାନେ ପ୍ରାକୃତିକ ପବନ ଦରକାର ସେତେବେଳେ। ଏ ବେଶୀ ଗରମ ହଉଚି। ଆଉ ଘରେ ରହିବାକୁ ଇଛା ହଉନି ତ ବାହାରେ ଖା ବୁଲୁଚୁ।
ହଁ। ଲାଇ ମୁଁ ବି ତ ରହୁନି କେତେ ସମୟ କା
ହଁ ଖରା ଦିନ ତ ଲାଇନ୍ ତ ସେଇୟା ହିଁ ହବ। ତମ ଆଡେ ଲାଇନ୍ ତ କାଟୁଚି ଟି?
ହଁ ମଝିରେ ମଝିରେ କାଟି ଦଉଚନ୍ତି।
ବେଶୀ କାଟୁଛନ୍ତି ରାତିରେ।
ହଁ ରାତିରେ ଦିନ ବେଳେ ବି ମଝିରେ ମଝିରେ କାଟନ୍ତି ସେମତି। ହଁ।
ଦିନରେ ଖରା ବେଳ ଟାଇମ୍ ଟା। ରାତି ଟାରେ ଏଇ ଟାଇମ୍ ଟାରେ। ଆ ଏଇ ଟାଇମ୍ ଟା କଣ ରାତିଟାରେ ଦଶଟା ବେଳକୁ କାଟିଦେବେ। ଦଶଟା ବାଜିଲେ କାଟିଦେବେ। ଦଶଟା ଏଗାରଟା ହେଲେ କାଟି ଦଉଛନ୍ତି ଆଉ। ହଁ।
ସେଇଆ ଆଉ।
ହଁ ଔଷଧ ଆଣି ଖାଇଲନି ନା ତମେ?
ହଁ ଖାଇଥିଲି।
କମିନି ନାଇଁ କି? ପାର୍ଟି ଟା ଆକ୍ଚୁଆଲି ଏତିକି ଜୋରେ ନା ଏତିକି ଜୋରେ କରୁଚ କହୁଚ?
ନାଁ ସେମତି ଏମତି ହିଁ କଥା କୁହେ।
ଏମତି। ଘରେ ଯେତେବେଳେ ତ ଜୋରେ ପାଟି କର।
ସେତେବେଳେ କେମିତି ହେଇଯାଏ।
ଯେତେବେଳେ ତମ ଭାଇ ସହିତ ଝଗଡା ଲାଗ, ଏତିକି ଜୋରେ କଥା ହୁଅ?
ହୁଁ।
ଭାଇ ଭଉଣୀ ଝଗଡ଼ା ଲାଗିଲା ବହୁତ୍ ଜୋରସେ ପାଟି କରନ୍ତି। ଆମେ ତ ଲାଗୁ। ମୁଁ ତ ବହୁତ ଜୋରସେ ପାଟିିକରେ। ମୋ ପାଟି ତ ବହୁତ୍ ଜୋର୍ ସେ। ମୋ ସହିତ କଥା ହେଇକି ତମେ ନିହାତି ଜାଣିପାରୁଥିବ।
ହଁ ହଁ।
ଆଉ ଆଜି କଣ ରୋଷେଇ ହଉଚି?
ଆଜି କଣ କରୁଥିଲା ଆଜି କଣ ପିଠା ଆଉ କଣ ଡାଲି ତରକାରୀ କରିଚି।
ଆଜି ତ ଶନିବାରେ। ଆଇଁଷ ଖାଉନ ତମେ ସାଧା ଖାଲି?
ଆଇଁଷ ଖାଏ। ତମେ?
ଯା ହଉ।
ତମେ ଆଇଁଷ ଖାଓନା?
ନାଇଁ ଖାଏନି। ମତେ ଭଲ ଲାଗେନି ତ ଖାଏନି ତ।
କେତେ ଜଣଙ୍କୁ ଭଲ ଲାଗେନି ବି ଖାଆନ୍ତିନି।
ହଁ। ତମକୁ ଆଇଁଷ ରେ କୋଉଟା ବେଶୀ ଭଲ ଲାଗେ?
ଚିକେନ୍ ବେଶୀ ଭଲ ଲାଗେ। ସବୁ ତ ଖାଏ।
ଚିକେନ୍ ବେଶୀ ଭଲ ଲାଗେ। ଚିକେନ୍ ଭଲ ବନେଇ ପାରୁଥିବ ତ ନିହାତି?
ହଁ।
ତାକୁ ଯୋଉଟା ପସ ସେଇଟା ବହୁତ ବଢିଆ ସେ ବନାଏ ମତେ ଇପି ବହୁତ ପସନ୍ଦ ମୁ ଆଉ ଇପି ବହୁତ ବଢିଆ ବନାଏ। ଆଉ ରୁଟି ମୋର ଡେଲି ପସନ୍ଦ ତ ମୁଁ ରୁଟି ଡେଲି ଖାଇବି ତ ମୁଁ ରୁଟି ବି ବହୁତ ବଢିଆ ବନାଏ ଆଉ କିଛି ଆିସିବନି ମତେ ରୁଟି ଭଲ କରିପାରିବି ଆଉ ଇପି ବି ଭଲ କରିପାରିବେ।
ହୁଁ ହୁଁ।
ଔଷଧ ଖାଇଦିଅ ବହୁତ ଜୋର ସେ କାଶ ହଉଛି ତମକୁ ନାଇଁ। ତମର ଘର ପାଖରେ ଅଛି ନା ଔଷଧ ଦୋକାନ?
ହୁଁ ହୁଁ ହଁ ହଁ। ହୁଁ ହୁଁ
ଘର ଠାରୁ କେତେ ଦୂରରେ?
ଏଇ ପାଖରେ ଅଛି ଆମର।
ଆଜ୍ଞା।
କେଡ଼େ ବଡ଼
ହ୍ୟାଲୋ। ଘର ଠାରୁ କେତେ ଦୂରରେ?
ଏଇ ପାଖରେ ଆମର ମାର୍କେଟ ଭଳିଆ ଅଛି ସେଠି ଦୋକାନ ଅଛି ଔଷଧ ଫଷଧ ମିଳେ ସବୁ ଆଉ।
ଆଚ୍ଛା ତମର ପରିବା ସବୁ ମାର୍କେଟ ରୁ ଆସ ନା ହାଟ ହୁଏ?
ମାର୍କେଟରୁୁ ବି ଆସେ ହାଟରୁ ବି ଆସେ।
ଆଉ ସଖାଳୁ ଉଠ କେତେବେଳେ?
ଏଇ ଛଅଟା ବେଳକୁ ଉଠିଯାଏ ଛଅଟା ସାଢ଼େ ଛଅଟା।
ତମେ କେବେ ମାର୍କେଟ ଯାଇଛ ପରିବା ପାଇଁ। ପରିବା ପାଇଁ।
ପରିବା ଆଗରୁ ଆଗରୁ ଯାଏ ଏବେ ଆଉ ଯାଉନି।
ଆଗରୁ ଯାଆ ବାବା ଯାଆନ୍ତିନି କି?
ମୁଁ କରନି ବାବା ବି ଯାଆନ୍ତି ମୁଁ ବି ଯାଏ। ଛୋଟ ଥିଲାବେଳେ ଛୁଆଙ୍କୁ ଇଚ୍ଛା ହୁଏନି ନା ଯିବା ପାଇଁ ହଁ।
ହୁଁ। ଏବେ କଲେଜ କଲେଣିି ଏବେ ବଡ ହେଲେଣିି ଆଉ କଣ ଯିବି। ନାଇଁ କହ ହୁଁ।
ହଁ।
ଚାଲିଚି ଆଉ ମତେ ବି ଥଣ୍ଡା ହୁଏ ମୁଁ ବି ମେଡିସି